କାଟି ଦଉଚୁ ଣ ପାଇଁ?
ନା କାଟିନି ତ।
ଓ ହ।
ଆପଣ ଙ୍କୁ
ତ କେତେଟା ହେଲାଣି କି?
ମୋର ହେଲାଣି ଏଇଟା ରିସିଭ କଲ ଟା ଖାଲି ଯାହା କଥା ହେଇଥିଲି ଆଉ କିଛି କଲ କରିନି ଯୋଉ ପାଞ୍ଚଟା ଟାସ୍କ
ହୁଁ ହୁଁ।
ଉଁ ହୁଁ।
ଆଉ କଣ କହୁଛୁ କହ।
ହାଲୋ।
ଆଉ କଣ ହଁ ହଁ।
ଆଉ ପଣ୍ଡୁଆ ଯାଉଚୁ କି ନାଇଁ?
ସିଆଡେ କାହିଁ ଆଉ ସିଆଡେ ଯାଇନି ଆଉ। କିଏ ଯୋଉ ତାର ଟା ତନୁ କୋଉଠି ଅଛୁ କୋଠଘରେ ଅଛୁ।
ହଁ।
ଓଃ ଖାଇସାଇଲୁନି?
ଖାଇନି।
ଆଉ
ସେଟା ଗୋଟେ କଥାହଉନି ଯିବି ଖାଇବି ଆଉ ନଅଟା ଚାରି ଯାକେ
ପାଞ୍ଚଟା ପାଞ୍ଚଟା ଟାକ୍ସ ମୁଁ କରିଦେବି ପୂରଣ କରିଦେବି। ସନ୍ଧ୍ୟାବେଳେ କରଦବା ଆଉ।
ଉ ହୁଁ। ଆଉ ହୁଁ। ତୁ କଣ ଆଉ କୁଆଡେ ଯଇନୁ କି?
ଆମ ଗାଁକୁ କାହିଁ ଯାଇନି ଆଉ।
ତାଉ।
ନାଁ ଆରେ ହେତେ ପହଁଚିବୁ ପଣ୍ଡୁଆ ରମୁଁ
ହୁଁ।
ସେଠି ଦିଟଙ୍କିୟା ବରା କୋଉଠି ଗୋଟେ ମିଳୁଛି ଗୋଟେ ଦିଟଙ୍କି ୟା
ସିଙ୍ଗିଡା ନାଇଁ ନାଇଁ ପଣ୍ଡୁଆରେ ନୁହଁ ଭୁଲ ଠିକଣା ଦେଇଚି। କୋଉଠି କହିଲୁ ଅଁଳାବାଡ଼ି ଅଁଣାବାଡ଼ି ଅଁଣାବାଡ଼ି ଦେଖିଛୁ ନାହିଁ।
ହଁ।
ଯୋଉ ଅଁଳାବାଡ଼ି ଆମ ଆଡେ ଆମ କାମିକ କିଏ ଅଇଲା ବେଳକୁ ଗୋଟେ ଲାଷ୍ଟରେ ଗୋଟେ ଛୋଟ ଦୁକାନ ଟେ ଅଛି।
ହଁ।
ସେଇଠି ଅଳାଁ ବେଡିରେ। ତା ଦିଟଙ୍କା ସିଙ୍ଗଡା ଟା ଖାଇଵାକୁ ମସ୍ତ ଲାଗିବ।
ବଢିୟା ଲାଗିବ ସିଙ୍ଗାଟା।
ହେଇଠି ଗଡ଼ି ପଡ଼।
ଆଉ। ତୋ ଦେହ ପା, ଦେହ ପା ଠିକ୍ ଅଛି ଟି। ନିକୋ ଅଛି ତୁ ଆଉ ନିକୋ ଭଳି ରହିବୁ।
ନିକ ଅଛି ଆଉ ଭଲ ଅଛି ଆଉ।
ଆଉ କଣ କହ?
ଆରେ ଏବେ ବୋଲବମ ଆଉ ଚି।
ହଁ ଯିବୁକି?
ମୁଁ କେମିତି ଯିବି ଆମର ତ ବାର୍ଷିକୀୟା ଯାଇନି ଏବେ ଏବେ, ବର୍ଷେ ସଇଲେ ଯିବ ନା। ତମ ଗାଁ ରୁ କିଏ ଯାଉଚି ବୋଲବମ୍,?
ଆମ ଗାଁରୁ ସବୁ ଯାଉଛନ୍ତି ଅଧିକାଂଶ ଲୋକ। ମୁଁ କେବେ ଯାଇନି କିନ୍‌
ମୁଁ ଯାଇନି କିନ୍ତୁ ଘର। ହୁଁ ହୁଁ।
ଆରେ ତମ ଏ ଜିଡାମାଳି ରେ ତମ ଜିଡାମାଳି ରେ ଏଇଟେ କୋଟେ ପରା ଭଲ ବନା ହଉଛି ଯୋଉ ମୂର୍ତ୍ତି।
କିଏ ବନଉଚି। ଯୋଟା ଜିଡାମାଳି ର ଭଲ ସେ ବନଉଚି କିଏ। କୌଣସି ପିଲା ଆମର ଓହୋ ସେଇ ତ ମୁଁ ମତେ ଜାଣିଛି। ଗଣେଶ ପୂଜା କେବେ କି? ଗଣେଶ ପୂଜା ଏବେ ପା ପୁରା ଏଇ ଜୁଲାଇ ମାସ ଜୁଲାଇ ମାସ ପରେ ପରେ। ଓହୋ ଆରେ ମୋ ବସ୍ ଟା ସୁବୁଚି ଆ ହଉ ସୁବୁଚି ହଉ ହଉ ଆଛା ଅଉ ଆରେ ଯୋଉ ଗଣେଶ ପୂଜା ଆମ କରିବା କି? ଆମେ ଗୋଟେ ଆଣି ଆଇଚି ନିଜେ ନାଚ ଏ ପୂଜା ପର୍ବ ଖର୍ଚ୍ଚ କରିଆ କି କଣ। ଆରେ ଯୋଉ ପଇସା ଯୋଉ ଚାନ୍ଦାର ଖେଳ ଖେଳ ଦଉଛ ନାଇଁ ଆଉ।
ଚାନ୍ଦା ଟା ପୁରା ହାତ ଭାଙ୍ଗି କି ପୁର ରଖିଛି।
ଯେ ଆମ ତ ମୁ ତ ଗୋଟେ ମା ଥରେ ନା କଣ ଦେଇଛି ଗୋଟେ ଥରେ ନା ଦିଥର ଦେଇଛି ସବୁ ମାସ ଦେଇନି।
ହଁ ଆମେ କୋଉଟେ ଦେଇଛୁ କି ଆଉ।
ହ
ପଇସା ୁରେ ଏକା ତ ଦେଇ ହବନି ଏତେ ପଇସା ହୁଁ
ହୁଁ।
ଏଇ ପୂଜା ଫୂଜା ଇଚଛା ହଉନି କରିବା ପାଇଁ।
ହୁଁ
ପୂଜା ଫୂଜା ଆଉ ଇଚ୍ଛା ଆମେ କରିବା ପାଇଁ। ପସା ଔଷଧ ହିଟ ଫୁଳଆଇ।
ପୂଜା ମାତ୍ର ବି ହିଁ ଦେଖେଇହବ ନାଇ ଏଇ ଯୋଉ ଆମ ସାାଇ ସାହିରେ ମ ଭକ୍ତି ଥିବା ଦର ସଏ ପୂଜା ଫୂଜା କରିବା।
ପୂଜା କରୁଛନ୍ତି ଜେ ଆଣିକି ନାଚୁଛନ୍ତି। ପାଁଶ ଚିକେନ ଖାଉଛନ୍ତି ମଦ ପିଇ -
ଡିଜି ଡିଜିଆ ବୋଲି ଗୋଟେ ଜିନିଷ ରଥା ଦୁନିଆ ଆରେ ପୂଜା ମ
ଆରେ ଯୋଉ କଣ କହିଲୁ ମୁଁ ଯୋଉ ରହୁଳି ଯାଇଥିଲି।
ହୁଁ।
ସେଠି ଗୋଟେ ପିଲାଟେ ତାଙ୍କ ତାଙ୍କର ଗଣେଶ ପୂଜା କରୁଛନ୍ତି ତାଙ୍କର ଏଇପ ଆଗେ ଆଣିବେ କେବି ନା କଣ? କେତେ ଲକ୍ଷ ନା ଦି ଲକ୍ଷ ଦେଇକି କେତେ ଲକ୍ଷ ଦେଇକି ଆଣୁଛନ୍ତି ଆଉ। ଯେ ସେ ଜଣକା ଦଶ ହଜାର ତାଙ୍କର ଠୋଳଉଛନ୍ତି ଜଣକା। ହେଲା ଜୋଅକା ଖୋଳୁଛନ୍ତି ତା ପାଖରେ ପଇସା ନଥିଲା ଯେ ଯାଇକି ତାମିଲନାଡୁରେ ରହିଲା। ମାସରେ ରହିକି ଦଶ ହଜାର ନେ ପନ୍ଦର ହଜାର ଆଣିଲା ଆଇଲା ଭାରି। ମାନେ ଗଣେଶ ପୂଜା କରିବ ବୋଲି ଯାଇକି ରହୁଛି କାମ କରଦି ତାମିଲଡୁ।
କହୁଥିଲି ଥରେ ହେଲା ପୁରା ପାଗଳଗରା ନା।
ହଉ ବା ଆର ତ ଆଉ ଗୋଟେ ପିଲା ଗଟେ ତାର ପଇସା ତା ବାପା ହେ ମାନେ ପାଗଳ ହେଇଯାଇଛନି ପଇସାର କିଛି। ନାହିଁ ତା ଭଉଣୀ ଯାହା ଖାଲି ଆମ ଆମ ଏଜ ପିଲା ଟା ତା ଭଉଣୀ ଟ୍ୟଉସନ କରିକି ପଇସା ଆଣୁଛି। ପଇସା ତ ବହୁତ ଲ ତାଙ୍କର ବହୁତ ଅସୁବିଧା ଚଳୁଛନ୍ତି। ସିଏ କାତା ଦଶ ହଜାର ଟଙ୍କା ଦଉଛି ମାନେ ମିଶୁଛି ତା ସହିତ। ମୁଁ କହିଲି ତମ କିଆଁ ମିସୁଚ ତମ ପଇସା ପତର ନହିଁ। ହେଲେ ହଁ ଯେ ହେଲେ କୋଉଠି ଦଉଛି ପୁଣି ପଇସା ଟା କଲୁ ଟାଇଫେନ୍ ପଇସା ତାର। ତାଇଫେନ ପଇସା ରୂ। ହଁ ତା ଟାଇପଣ୍ଡ ପଇସା ମିଶେଇକି ଆଉ କୋଉଠୁ କଣ ଦେଇଛି ପଇସା।
ମାନେ ପୂା ଡିଜେ ଖଜି ଆସି ପୂଜା ପଜାବା ଦରକାର ଦିଅ ଆଉ।
ହଁ ବା ଇଆଡେ ଘରର ପରିସ୍ଥିତି କଣ ହବା ଦରକାର ନାହିଁ ଇଏଆଡେ ଡିଜେ କରିବ। କହିଲା ମୁଁ ଡିଜେ ଯାହେଲେ ମୁଁ ଫେବ୍ରାଇଟ ମୁଁ ଏ ସେଇଟା କରିବାକୁ ପଡିବ ଆଉ।
ହୁଁ ଆମ ଆଡେ ଏମିତି ମାରିକି ଲୋକ ଖାଉଚନ୍ତି, ଆରେ ମାହାଲ ଉପରେ ବର୍ଷାଦିନେ ମାହାଲ। ଗାଁ ମାନଙ୍କରେ ଶୁଣିଚୁ କେବେ? ଆମ ତମର ଏଇଟି କ
ବସଉଚନ୍ତି।
ତମର ବି ବସଉ ମାନେ ଯଦି ଗୋଟେ ଝିଅ ଗୋଟେ ଅଜାଦି ଝିଅ ଆସିକି ଗୋଟେ ବାହାହେଲା ତମ ସାହିରେ କିମ୍ବା ଗୋଟେ ପୁଅଟେ ଗୋଟେ ଅଜାତିର ଝଅଟା ଆଣିକି ତମ ଗଁରେ ରଖିଦେଲା। ନହେଲେ ବାହାଘର ହେଲା
ପଇସା ମାଗୁଛନ୍ତି ନହେଲେ ତାକୁ ଯଦି ନ ପଇସା ଦେଲା ଅଛୁଆଁ କରିଦଉଚନ୍ତି ତାକୁ। ମାନେ ତାଙ୍କର ମିଶୁନାହାନ୍ତି ତାକୁ ଖାଇବା ପିଆ ସବୁମାନେ ବାହାର କରି ବାହାର ଯେମିତି ଆଙ୍କର ଦେଖିଲୁ ହୁଁ ଏଣ୍ଡୁ ହର।
ଓହୋ ଆମେ ଭାବିଲୁ ଏଇରା ସ ମାନେ ଆମ ଗାଁରେ କେବଳ ଭୋଜି ବୋଧେ ହଉଚି।
ନାଇଁବି କିଛି କାହାର ହଉନି ଗୋରେ ଗୋରେକା। ଆରେ ଯୋଉ ଡଙ୍ଗା ପାଳ ମୋ ଦଦା ହେରିକା ସେମାନଙ୍କୁ ଆମେ ମିଶେଇଲେନି ଯେ ସେ ଆସିକି କାମେ କା ରହିଚନ୍ତି।
ଓହୋ। ନିୟମଟା ପୁରାପୁରି ଭ ଭୁଲ୍ ଅଛି।
ହୁଁ।
ଯୋଉ ସେ ଯୋଉ କେ କମିଟି ଟା ହେଟା କଲେ ଗୋଟେ-ଗୋଟେ ମାନେ ଗୋଟେ ଗ୍ରୁପ କଲେ ମ ମାହଲ ଫାହଲ। ଠିକ୍ ଅଛି ଜନକନ୍ୟା କଲ୍ୟାଣ ପାଇଁ କାମ କରିବା। କିନ୍ତୁ ନିୟମ ଉଲଟାଟା ବନେଇଛନ୍ତି ଅଜାତିରେ ଆଣିକି ବାହାହେଲେ ଏମିତି ଗାଁରେ କରିବନି ଇଏ କରିବନି।
ହଁ ପା ସିଏ ଆରେ ସିଏ ତା ଭଲପାଇଲା ସିଏ ଆଣିଲା କଣ ହେଲା କହିଲୁ କିଛି ନାଇଁ। ସିଏ କଣ କଲୁ କହୁଛନ୍ତି ଆମ ଜାତି ଆମ ଏଠି ରହିବ ମାନେ ଅଲଗା ଜାତି ଆସିିବନି। ଛୋଟ ଜାତି ଆ ଛୋଟ ଜାତି ଆଣିଲେ ଅଳ୍ପ ପଇସା ବଡ ଜାତି ଆଣିଲେ ଅଧିକ ପଇସା।
ହୁଁ।
ନାଇଁ-ନାଇଁ ବଡ଼ ଜାତି ନାଇଁ-ନାଇଁ ବଡ ଜାତ୍ ବଡ ଜାତ୍ ସେ ଆଣିଲେ ଅଳ୍ପ ପଇସା ଛୋଟ ଜାତି ଆଣିଲେ ଅଧିକ ପଇସା।
ଆମ ଗାଁରେ ଏମିତି ପାଞ୍ଚ ଦଶବର୍ଷ ହେଲା ମାନେ ମହାଲ ଚଳେଇଲେଣି। ହଁ ମୁଁ ଦେଖୁଚି ଯାହା ଯିଏ ଏମିତି ଅଜାତିରେ ଆଣୁଛି ଘ ମାନେ ଯିଏ ଭୋଜି ଦଉନି ଏଠୁ ବାହାହେଲେ କିଏ କାହାର ଅଜାତିରେ ବାହା ହେଇ ପଡୁଚି ନହେଲେ କାହାର ଏକୋଇଶିଆ ହେଲା ଭୋଜି ଦଉନି ଏମିତି ସବୁ ଯୋଉରା ସବୁ-ସବୁ ଲେଖି ନଉଚନ୍ତି ହେଲା, କିଏ-କିଏ ଭୋଜି ଦେଇନାହାନ୍ତି କେଉଁମାନେ ବାହା ହେଡୁ ତମ ପଛରେ ଆସି ଜୋରିମାନା ଦେଇକି ତାଙ୍କଠୁ ପଇସା ନଉଚନ୍ତି। ଯୋଉମାନେ ଭୁଜି ଦେଇନାହାନ୍ତି ତାଙ୍କୁ ଦି ହଜାରେ। ଯୋଉମାନେ ମାନେ ଅଜାତିରେ ବାହା ବାହାହେଇଚନ୍ତି ତାଙ୍କୁ ତାଙ୍କଠୁ ପାଞ୍ଚ ଦଶ ହଜାର ନଉଚନ୍ତି ହେଲା।
ହଁ।
ଆଉ ନ ଦେଲେ ତାହଲେ ବୟ କଟ୍ କରିଦଉଚନ୍ତି ଏକାଥେରେ।
ତମ ବୟକଟ ଯୋଉଟା ଆମର ଅଛୁଆଁ କରିଦଉଛନ୍ତି ମାନେ
ଆଉ-ଆଉ ଯୋଉ କଣ ଅନୁଷ୍ଠାନ ମାନଙ୍କର ଆମ ପଞ୍ଚାୟତରେ କଣ ଗୋଟେ ଅନୁଷ୍ଠାନ ହେଲା ତମେ ହେଟେ ଭାଗ ଦେଲନି ମାନେ ତମର ଚାନ୍ଦା ଫାନ୍ଦା ପଚାଶ ଶହେ କିଛି ଦେଲନି ସେଟା ବି ଜୋରିମନା ପକେଇ ଆର-ଆର ମାସରେ ଯଦି ମାଗିବେ ଆଉଥରେ ହେଟା ଦୁଇଶ ମାନେ ଡବଲ କରିଦଉଛନ୍ତି। ଜୋରିମାନା ଦଉ, ଏବେ ଗଲା ଗୋଟେ ନିୟମ ଗଲା ଇଆଡେ ଯୋଉ ପ୍ରୋବ୍ଲେମ ହଉଚି ସାଇ ମାନଙ୍କରେ ପ୍ରବ୍ଲେମ ହଉଚି ହେଲା
ହୁଁ।
ପ୍ରୋବ୍ଲେମ ସଲ୍ୟୁସନ କରିବା ପାଇଁ କି ମାନେ କେହି ଗୋଟେ ପଇସା ପଇସା ଦଉନାହାନ୍ତି କାଇଁ ମାନ ପଇସାଟା ନେଇକି ପଳଉଚନ କିନ୍ତୁ ହେଟା କୋଉଠେ ଲ କୋଉଠେରେ ରହୁଛି ପଇସାଟା ମୁଁ ଜାଣିପାରୁନି କୋଉଠି ଇନଭେଷ୍ଟ ହଉଚି।
ଆ ଆମ ଗାଁରେ ତ ଇନଭେଷ୍ଟ ହଉଚି ଯୋଉ ଯାତ୍ରା ଫାତ୍ରାରେ।
ହଁ ଯାତ୍ରା କତିରେ ସଳା ଆମ ଗାଁରେ କିଛି କରୁ ନାହାନ୍ତି ପଇସାଟା ସେ ନଉଜିତି ମହାଲ ବାଲା କିନ୍ତୁ ପଇସାଟା କୁଆଡେ ଜାଉଛି କୁଆଡେ।
ଇଆଡେ ବି ଯାହାବି ପର୍ବ ମାନେ କନ ତ। ଅନୁଷ୍ଠାନ ହେଲେ କି କଣ ଇନ୍ଦି କରୁଛନ୍ତି ଯାତ୍ରା ପଇସା ଆମର ପ୍ରବଳ ଅଛି ରୁହ ଜଙ୍ଗଲ ପଇସା ବି ପ୍ରବଳ ଅଛି।
ହୁଁ ଆମ ଘରେ ହିନ୍ଦି ଇକୋନୋମି ର ପୁରା ମାନେ ନାଦିକି ଅଛ। ମାନେ-ଏ ଡାକରା ପଇସାରେ ନଉଛନ୍ତି ସୁଧରେ ହେଲା, ଆଉ ଆମର ଗୁଡେ ପିଲାମାନାନଙ୍କର ଗୋଟେ ଫଣ୍ଡିଙ୍ଗ୍ କରାହେଇଛି ଯେ, ଏ ପିଲାମାନଙ୍କର ପାଠ୍ ରେ ରଖୁଛନ୍ତି କସିକି କେତେ ଦି, ତିନି ଲକ୍ଷ ଟଙ୍କା ହେଲା। ଆମଠୁ ଖାଲି ଆମ ଖାଲି ମାନେ, ଅଠର ବର୍ଷରୁ ଉପରକୁ ହେଲା। ତା'ପରେ ହେଟୁ ଆଉ ହେ ମାହାଲ ପଇସା ଯିଁତି, ମିଶ ସା ପ୍ରବଳ କଉଠି ଅଛି ହେଲା, ହେଟାକୁଆଡେ ଯାଉଛି ପଇସା ଜାଣି ହଉନି? ଆଉ ଯାତ୍ରା ପଇସା ଟା ଖାଲି ଯା-ଯାତ୍ରାରେ ଲାଗୁଛି, ଆଉ ସବୁୁରା କୁଆଡେ ଯାଉଛି କେଜାଣି?
ତ କେହି କିଛି କହୁନାହାଁନ୍ତି ହେଲେ, ଖାଉଛନ୍ତି ନାଦିକି।
ସେଆ ହେଇଁଥିବ। ପୁଣି କଣ କହୁଛନ୍ତି, ମାସ ମାସ ଭୋଜି କରୁଛନ୍ତିୁ, ଚ ଭୋଜି ଗାଁ ମାନଙ୍କରେ
ହଁ, ପା।
ଆରେ କଣ କରିବୁ କହିଲୁ? କଣ ଟେ ମିଛୁ, ମାନେ ଛୁଟ ମୁଟ ମିଟିଂ ଗୁଟେ ବସେଇ ଦେବେ ହେଲା, ହେଆଡୁ ସେୟାଡୁ ମିଟିଂ ହେଠୁ କୁନ୍ ମାଲ୍ ଫାଲ୍ ଆଣିକି ତୁ ପାନ ଫାନଠୁ ନେଇକି ବିଡି ସିଗରେଟେ- ତା'ପରେ ହେଇଠୁ ଭୁଜି, ସବୁ ନାଦି ଖାଇବେ କସିକିନି, ହେଇ ସେଇ ଦିନଟା। ରାତିରେ ଯାହାଥାଇକି କଣ ଗୋଟେ, ଭି-ଉଁ ଘଣ୍ଟେ ଭଳିଆ କଣ ମିଟିଂ କରିଦେଇକି ଶୋଇପଡ଼ିବୁ। ହେଇଟା କୁହିବେ ମା! ହେଇଟା ହେଟୁ କହିବେ ମାହୋଲ ବସିଥିଲା।
ର ର ଟାଇମ୍ ହେଇଗଲା।